ହ୍ୟାଲୋ।
ହଁ କଣ କରୁଛ?
ଏଇଠି ବସିଛି ଆଉ।
ଟିଭି ଦେଖୁଛ ନା କଣ?
ନାଇଁ ନାଇଁ ଟିଭି ଦେଖୁନି ମୋବାଇଲ ଦେଖୁଥିଲି ଯେ
ହଁ ହଁ।
ଚାଟି ଦେଲି।
ଓହୋ ଓ ଆଜି ଦିନରେ କ ଛେଚୁଛି ଏପଟେ।
ହଁ ପରା ଇଆଡେ ବି ସେଇ ପ୍ରବଳ।
ହ ଓ ମୁଣ୍ଡର ଖରାପ ଡେଲି ଡେଲି ବର୍ଷା ହେଲା ବେଳକୁ ସେ ଭାରି ଇଏ ଲାଗୁଛି।
ସେୟା ପରା। ଆଉ କଣ ଖାଇଥିଲ ଆଜି?
ଖାଇଥିଲି ଭାତ ଆଉ ଛୋଲେ ଖାଇଥିଲି ତମେ?
ଆମର ହେଇଥିଲା ଭାତ ଡାଲି ପଣସ କସା କରିଥିଲୁ। କଷେଇ ଦେଇଥିଲୁ ପଣସ ଆଉ ଝୁଲଣକୁ ଆଳୁ ଭାଜିଥିଲୁ ଆଉ।
ହଁ ହଁ ହଁ।
ରାତିରେ କଣ ରୁଟି?
ହଁ ରାତିରେ ରୁଟି କରିବି।
ବର୍ଷା ଦେଖୁନୁ ଆଜି ଗୋଟେ ଦିନ ଏମିତି ଛାଡ଼ିବାର ନାହିଁ ମାନେ ସକାଳଠୁ ଏର୍ଯ୍ୟନ୍ତ ମାନେ କଣ୍ଟିନ୍ୟୁ ଚାଲିଛି।
ସେୟାବା ଭାରି ଇରିଟେଡ ଲାଗୁଛି ମାନେ ଛାଡି ଯାଉଛି ଆଉଥରେ ଟିକେ ଟିକେ ପକଉଛି ଛାଡି ଯାଉଛି ଆଉଥରେ ଟିକେ ଟିକେ ହଉଛି। ଭାରି ରାଗ ଲାଗୁଛି। ଘରେ ସବୁ କଣ କରୁଛନ୍ତି?
ଘରେ ସମସ୍ତେ ବସିଛନ୍ତି ଟିକି ଝିଅ କୁ ଖେଳଉଛନ୍ତି। ବସିଛନ୍ତି ଆଉ ହଲ ରେ ବସିକି ଟିକି ଝୁଅ କୁ ଖେଳଉଛନ୍ତି।
ଉଁ ହୁଁ।
ଏଇ ପାଗରେ ତ କୁଆଡେ ବାହାରକୁ ବି ଯାଇ ହବନି କି ବାହାରି ହବନି ଦାଣ୍ଡ ଆଡେ ଯକି ସେ ଖେଳନ୍ତା
ହୁଁ ହୁଁ ହୁଁ।
ଦଣ୍ଡ ଆଡେ ବି ଯାଇ ହବନି।
ହଁ ହଁ।
ଆଜି ଲାଇବ୍ରେରୀ ଯାଇନ?
ଯାଇଥିଲି ବା ଯାଇଥିଲି ଆସିଲିଣି ସେ ଗୋଟେ ଦିଦିଙ୍କୁ ସହିତ ଯାଇଥିଲି ମାର୍କେଟ ଟିକେ ସେ ତାଙ୍କ କଣ ଶାଢୀ ଆଣି ସେଇଠୁ ଆଣିଲେ ତାପରେ ଏବେ ଯାଇନି ଆଉ ତାପରେ ଇଛା ହେଲାନି ଆଉ ଯିବାକୁ।
ହୁଁ।
ଏ ଏମିତି ଯୋଉ ବର୍ଷା ଟା ହେଇଛି ସେଇ ଯୋଉ ରା ତା ବି ଆମର ସେପଟେ ଆମେ ଗଳିରେ ଯେହେତୁ ଯାଉଛୁ ସେ ରାସ୍ତା କଥା ଯାହା ତ ଅବସ୍ଥା କରିଥାଉଛନ୍ତି ଆଉ କୁହନି ଭୁବନେଶ୍ଵର ନାଁ କୁ ଖାଲି ହେଲା। ଏଇ ରାସ୍ତା ଫାସ୍ତା ଦେଖିବ ମାନେ ମୁଣ୍ଡ ଖରାପ।
ଗାଁ ରାସ୍ତା ଠୁ ବି ଆହୁରି ବେକାର।
ସେଆ ବା ମାନେ ଭାରି ମାନେ
କରାଉଛି
ହୁଁ ଗାଁରେ ତ ବହୁତ ପରିଷ୍କାର।
ହଁ ବା
ତ ଭାରି ଅସ୍ନା ଲାଗୁଛି ଯିବାକୁ ତଥାପି ସକାଳେ ଯାଇଥିଲି ସକାଳେ ଯାଇକି ଖାଇଲା ଟାଇମରେ ହିଁ ଆସିଲି ଆଉ ତାପରେ ଏବେ ଯାଏନି ଆଉ ଦେଖିବା ଇଛା ହବ ତ ଯିବି ନହେଲେ ନାଇଁ ଆଉ।
ହଁ ଛୋଲେ ତରକାରୀ ନିଜେ ବନେଇଥିଲା ନା ହୋଟେଲ ରୁ ଆଣିଥିଲଭାରି
ନାଁ ନିଜେ କରଥି
ହୁଁ ବର୍ଷା ଏମିତି ଆହୁରି କେତେ ଦିନ ଅଛି କେଜାଣି
ସାତେ ଯାଏଁ ବା ଲଘୁଚାପ ଅଛି।
ହଁ ଓଁ ହଉ ଆଉ ଯେତେ ଦିନ ଯାଏ ଅଛି ହବ ଆମେ କହିଲେ ହବ କି ତାପରେ ବି ସ୍ନାନ ପୂର୍ଣ୍ଣମୀ ପରଠାରୁ ତ ଆଷଢ ମାସ ହିଁ ଆରମ୍ଭ। ଆଷାଢ ମାସରେ ତ ଡେଲି ବର୍ଷା ଏମିତି ହିଁ ହବ।
ହୁଁ।
ଲଘୁଚାପ ହେଲେ ହବ ଲଘୁଚାପ ନହେଲେ ବି ଏମିତି ଥ ଥରେ ଆଷଢ ମାସରେ ଏମିତି ଭୋରରୁ ଶୋଇଥିବ ଭୋରୁ ବର୍ଷା ହବ ସକାଳୁ ଉଠିଲାବସିକି ବର୍ଷା ହେଇଥିବ।
ହଁ ବା।
ସେମିତି ତ ହୁଏ ଆଉ ଆଷାଢ ମାସରେ ସେମିତି କହିହବ କି।
କିନ୍ତୁ ତଥାବି
ଏମିତି କଣ ଲଗାତାର ଚାଲେ କି ଯାହା ହେଲେ କିଛି ଦିନ କିଛି ଦିନ ପରେ ଏମିତି ଦି ଦିନ ପରେ ତିନି ଦିନ ପରେ ଏମିତି ହୁଏ।
ଯୋଉ ପ୍ରକାର ହଉଛି ମାନେ ଆମର କାଲି ଦି ଦିନ ଯାକ ହେଲା। ମାନେ ଦିନ ଯାକ ନାଇଁ ଅଧା ହେଲା ତାପରେ ରହିଗଲା ତାପରେ ରାତିରୁ ପୁରା କୁଟିଲା।
ହଁ ଆଜି କିନ୍ତୁ ସକାଳଠୁ ଜମା ବନ୍ଦ ନାହିଁ ଏପର୍ଯ୍ୟନ୍ତ। ଏବେ ପର୍ଯ୍ୟନ୍ତ ସେମିତି ହିଁ ବର୍ଷା ଚାଲିଛି।
ସେଆପା ଭାରିଇଏ ଲାଗୁଛି ମାନେ ହଁ ଟିକେ ସମୟ ଛାଡିଯାଆନ୍ତା ନା ସେ ଛାଡୁଛି ଦି ମିନିଟ କିନ୍ତୁ ପକୋ କୋଉ ଜାଗଳେ ଘଣ୍ଟାଏ ପ୍ରକାର
ହୁଁ।
ସେ ଛାଡୁନି ବି ସେ ଝିପି ଝିପି ଝିପି କରିକି ରଖୁଛି। ଟୋଟାଲ କଣ ଛାଡିବା ଟା ହେଇହବନି।
ହଁ ବା ଏମିତି କଣ ହଉଚି କେଜାଣି।
ଆଉ ସମସ୍ତଙ୍କ ଦେହ ଭଲ ଅଛି?
ହଁ ସମସ୍ତଙ୍କ ଦେହ ଭଲ ଅଛି ଖାଇକି ସବୁ ବସିଛନ୍ତି ସନ୍ଧ୍ୟାବେଳେ ଚା ହବ।
ଆଜି ପାଗଟା ତ ଦେଇଛି ଆଉ।
ହଁ ବା କାଲି ବି ହେଇଥିଲା। ନହେଲେ ଚା ହେକା କାହିଁକି କେହି ପ୍ରାୟ ପିଅନ୍ତିନି ଆଙ୍କ ଘରେ ଏମିତି ବର୍ଷା ଆକା ହେଲେ। ପିଅନ୍ତି ଚା ସେଓ ହେକା ହେ ଥିରେ ପକେଇକି ପିଅନ୍ତି।
ହଁ। ଆଜି ଭଲ ହିଁ ଲାଗୁ ମାନେ ଏକରେ ହଉଛି ଥଣ୍ଡା ଲାଗୁଛି। ଦୁଇରେ ଲୁ ଲୁଗା ପଟା ଯୋଉ ସଫା କରିବୁ ଶୁଖେଇବୁ କୋଉଠି।
କିଛି ଶୁଖୁନି କେତେ ଫ୍ୟାନ ରେ ଶୁଖେଇବ କହିଲ ଜିନ୍ସ ପ୍ୟାଣ୍ଟ ହେକା ଫାନ ରେ ଶୁଖି ପାରିବ।
ସେଇଆପା ସେଇଟା ଭାରି ପ୍ରୋବ୍ଲେମ ଭାରି ଇରିଟେଟ ଲାଗୁଛି ସେୟା ନା ସଫା କରି ହଉଛି। ନାଇଁ ଇଆଡେ କଣ କରିହଉଛି କିଛି ନାଇଁ ତାପରେ ରୁମ ରେ ଶୁଖେଇଲେ ବି ସେ ହଉଚି କଣ କହିଲ ତା ସ୍ମେଲ ଟା ହିଁ ରହିବ ନିହାତି ଭାବରେ। ସ୍ମେଲ ଟା ଯାଉ ଆମ ଓଦା ଲୁଗା ଗୁଡା ଗୁଡାକ ହଁ ଏକ ଗୁଟେ ଶୁଖିଲା ଆଳୁକୁ ଟ ରୁମୁ ପାଇଁ ଦେଖା ଦେଖି କରିବାକୁ ଯାଉଛି।
ସେୟା ପରା ହୁଁ।
ସବୁ ଭଲ ଯେ ବର୍ଷାଟା ଯୋଉ ମାନେ ପକେଇକି ଛାଡି ଦେନ୍ତା ଗୋଟେ ପ୍ରକାର।
ଟିକେ ପକେଇ ଦବ ଖରା ହୁଅନ୍ତା ଭଲ ଲାଗନ୍ତା।
ହଁ ସେ ପୁରା କଣ୍ଟିନ୍ୟୁ ପକଉଛି ପକଉଛି ପକଉଛି।
ହଁ ବା। ଆଉ ଘରେ ସମସ୍ତେ ଫୋନ କରିଥିଲେ?
ହଁ ଏବେ ସେଇ ଖାଇବ। ଜଷ୍ଟ୍ ଘଣ୍ଟ ପୂର୍ବରୁ ହିଁ ଭାଇ ମମି ସମସ୍ତଙ୍କ ସହିତ ଟିକେ ଭିଡିଓ କଲରେ କଥା ହଉଥିଲୁ ଆମେ ଆଉ।
ହୁଁ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି।
ହୁଁ।
ଆଉ ଏଯଟେ ହାଟ ଅଛି ନା ତ ଭାଇ ଆସିଥିବ ସେ ବର୍ଷା ପକେଇଲେ କୁଆଡେ ଆସିବ ବା।
ତମ ଭାଇ ବି ଭୁବନେଶ୍ୱରରେ ରହୁଛନ୍ତି?
ହଁ ଭାଇ ବି ଭୁବନେଶ୍ୱରରେ ରହୁଛି।
କିନ୍ତୁ ସେ ଅଲଗା ଜାଗାରେ ତମେ ଅଲଗା ଜାଗାରେ?
ହଁ ଅଲଗା ଅଲଗା ରହୁଛି ବାକି।
ହୁଁ।
ଛ ହଉଛି ନା ବାକି ଅଲଗା ଅଲଗା।
ତମ ବାବା କୁ ମମି ଥିଲେ ଗାଁରେ ଜେଜେ ବାପାେ ଜେଜେ ମା ଅଛନ୍ତି?
ନା ନା ଜେଜେ ବାବାଜେ ମରିଗଲେଣି।
ହୁଁ।
ଛୋଟ ଛୋଟ ହେଇଥିଲୁ ହିଁ ମରିଗଲେଣି ଆଉ ମୋର ତୃ ସିଏ ହେଇଥିଲେ ନା କଣ ମୋ ଜେଜେମା ଚାଲିଗଲେ। ତାପରେ ନାଇଥି କ୍ଲାସରେ ଜେଜେ ବାବା ଚାଲିଗଲେ।
ହୁଁ। ହଁ ବା ସମସ୍ତଙ୍କ ଘରେ ଜେଜେ ବାପା ଜେଜେମା ଥିଲା କେତେ ଗହଳି ହୁଏ।
ସେଇଆପା ମୁଁ ଏବେ କହୁଥିଲି ନା ଆମ ଘରେ ଜେଜବା ଜେମା କେତେ ଭଲ ହେଇଥାନ୍ତାଇ।
ଆମର ତ ଏ ଏ ରିସେଣ୍ଟ ଚାଲିଗଲେ ମାର୍ଚ୍ଚ ରେ ଜଣେ ଆଉ ଜଣେ ଦୁଇ ହଜାର ଏକୋଇଶି ନା ବାଇଶି ରେ।
ହ
ଦି ଜଣ ଯାକ ଆଗ ପଛ ହେଇକି ଚାଲିଗଲେ। ଘର ଟା ପୁରା ଫାଙ୍କା ଫାଙ୍କା ଲାଗୁଛି ଯାହାହେଲେ ସେମାନେ ଥିଲା ବଳେ କେତେ ଭଲ ଲାଗେ। ମାନେ ଥର ଥରେ ଭାବିଲେ ବି ବିଶ୍ଵାସ ହଉନି ସେମାନେ ନାହାନ୍ତି ବିଶ୍ଵାସ ହଉନି।
ସେତିକି ବି ଫିଲ୍ କରିପାରୁନୁ କାରଣ ଆମେ ଛୋଟ ଥିଲୁ। ତାପରେ ଆମେ ଏପଟରେ ରହିଲା ବେଳକୁ ଆମ ଗାଁ ଅଲଗା। ତ ସେମାନେ ଗାଁ ରେ ରୁହନ୍ତି ସେ କୋଉ ମାସେି ଥରେ ଆସିବେ ସେମାନେ ଆମ ପାଖକୁ ବୁଲିବାକୁ।
ନାଇଁ ଆମର କଣ କି ଆମେ ଏକାଠି ରହୁଥିଲୁ ଜଏଣ୍ଟ ଫାମିଲିରେ ନା। ସବୁବେଳେ ତାଙ୍କର କୋଳରେ ଖାଇଛୁ ପିଇଛୁ ବଢିଛୁ ତ ତାଙ୍କ ମାନଙ୍କ କଥା ସବୁବେଳେ ବହୁତ ମନେ ପଡେ। କାରଣ ମୁଁ ଛୋଟବେଳୁ ମୋ ବାପ ମାମାଙ୍କ ପାଖରେ ଶୋଇନି ସବୁବେଳେ ଜେମା ଜେଜେବାପାଙ୍କ ପାଖରେ
ଏଇଭଳିଆ ଫିଲିଙ୍ଗସ ଟା ଆମେ କେବେ ନେଇନୁ। ହଁ ତାଙ୍କ ପ୍ରେଜେସଟା ବାକି ଟିକେ ହୁଏନି। ତାପରେ କିନ୍ତୁ ଏବେ ବେଳେ ବେଳେ ଲାଗେଯେ କାସ କାମ ପାଖରେ ଆମର ବି ଜୋଗା ଜୋଗ। ମାନେ ଅନ୍ୟମାନାନଙ୍କର ଆମର ଅବଶ୍ୟ ଆମର ଥୋଡି ପଳେଇ ଚନ୍ତି ବୋଲି ଥୋଡି ନା ସମ ସମସ୍ତଙ୍କ ର ପଳେଇଛନ୍ତି। ନାଇଁ ନା ସମସ୍ତଙ୍କର ପ୍ରାୟ ଅଛନ୍ତି ତ ସେମାନଙ୍କର ଦେଖିଲା ବେଳକୁ ଆମ କାସ୍ କାମର ଥାଆନ୍ତୁ। ତାପରେ ଏପଟେ ଜେଜେବାବା ଜେଜେ ମା ନଥାକୁ ଏପଟେ ଆଈ ଆମର ଅଜାହାର ପଟେ ଟିକେ ବି ରିଲେସନ ଖରାପ ଅଛି। ବାହାରି ବିତ୍‌ ଲାଗୁଚି ଆଉ।
ଆମର ଅଜା ଏଇ ଜେଜେବାପା ଜେଜେମା ସବୁ ଆଗ ପଛ ବର୍ଷେ ଦି ବର୍ଷ ଡିଫରେନ୍ସ ରେ ଚାରି ଜଣ ଜାକ ଏକାଥରେ ମରିଗଲେ।
ଓ ଭଗବାନ।
ମାନେ ଦେଖ ଆଇ ଆଗ ମଲା ତିନି ବର୍ଷ ପରେ ଜେଜେମା। ତାପରେ ଦି ଜଣ ଜାକ ମାନେ ଜେଜେମା ଥିଲେ କି ଆଇ ଥିଲେ ଆଇ ନଥିଲେ ଜେଜେମା ଥିଲେ ବି ତାଙ୍କ ଜାଗା ବି ପୂରଣ ହେଇଯିବ। ଚଳିବ। ତ ସେ ଦି ଜଣ ଜାକ ଚାଲିଗଲେ ତାପରେ ଅଜା ମଲେ ଅଜାଙ୍କ ବର୍ଷିକିଆ ପରେ ଜେଜେ ଚାଲିଗଲେ।
ଦେହ ଭଲ ନାହିଁ। ପାଖାପାଖି ମାନେ ଥିଲେ ଗୋଟେ କିଛି ଗୋଟେ ଇଏ ଲାଗିବେନି। ସେଇ ଫିଲିଙ୍ଗଟା ହିଁ ମୋର ନାହିଁ ପିଲା ବେଳୁ ମାନେ ସେଇ ଯୋଉ ପ୍ରେଜେଣ୍ଟସ୍‌ ଟା ସେଇ ମୁମେଣ୍ଟ ଟା ଏଗୁଡା ମୋ ପାଖରେ ଆଉ ନାହିଁ। ତାପରେ ଆଉ ଯାଇ ଅଜା ଥିଲେ ଯାଇ ଥିଲେ ଯା ନଥିଲେ ବି ସେୟା ସେମାନଙ୍କର ସେମାନଙ୍କ ସହିତବି ରିଲେସନ ଆମର ଟିକେ ଖରାପ ଅଛି।
ହୁଁ।
ଏଇଟା ଆଉ ଟିକେ ବେଶି ବାଧେ ଆଉ ମାନେ ବହୁତ ଟିକେ କଷ୍ଟ ଲାଗେ ବଟ କଣ କରିବି। ଯାହା ଯାହା ଅଛି ସେଇଅନୁସାରେ ଚଲି ଚାଲିବାକୁ ପଡିବନା।
ହୁଁ। ଆଜି ସନ୍ଧ୍ୟାବେେଳେ ଏଇନୁ କିଛି ଖାଇବନି?
ନା ମ ଏବେ କିଛି ନା ମତେ ଇଛା ହଉନି କିଛି କରିକି ଖାଇବାକୁ।
ହଁ ଭାଇ ମେନେ କରିକି ଯୋଉ ଖାଇବାକୁ ମତେ ବି ମତେ ସେନ୍ତି କରିକି ଖାଇବାକୁ ମତେ ଭାରିି ବାଧେ।
ସେଇଆପା ଏଇ ଚଳେଇ
ଯା ମା ଥିବ ସାଙ୍ଗେ ସାଙ୍ଗେ ଯାହା କହୁଥିବ ସେୟା କରିକି ଦେଇଦଉଥିବା ସେଇଟା ବଢିଆ।
ସେ ଏବେ ସେଇ ଫିଲିଙ୍ଗସ ଟା ବୁଝିପାରୁଚନ୍ତି। ମୁଁ ଅବଶ୍ୟ କୌଣସି ମୋ ମମିର ଖାଇବାକୁ ମୁଁ କେବେବି ଖରାପ କୁହେନି ନାଁ ମତେ ଏଇଟା ଭଲ ଲାଗୁନି ନାଇଁ ମତେ ସେଟା ଦେଇନି।
ଯୋଉଟା ଦେଖ ଭଲ ନ ଲାଗୁଥାଏ ମାଆ ରାନ୍ଧିକି ଦେଲେ ଭଲ ଲାଗିବ। ଦେଖ ସନ୍ତୁଳା ନିଜେ ବନେଇକି ଖାଅ ଭଲ ଲାଗିବନି। କିନ୍ତୁ ମା କି ଖୁଡି ବନେଇଥିବେ ରୁଟ୍
କହିଲି କହିଲି ପରା ସନ୍ତୁଳା ଗୋଟେ ଜିନିଷ ମୁଁ ନିଜେ କଲେ ନା ମତେ ଭଲ ଲାଗେ ନା ଆଉ କିଏ କଲେ ମୁଁ ଗୋଟେ ଟେଷ୍ଟ ମୋ ମମି ର ବାସ୍ ମୋ ମମି ଟେଷ୍ଟେ କେହି ଆଣିପାରିବିନି କି ମୁଁ କୋଉଠୁ ଖାଇବିନିିବି। ସେ ସନ୍ତୁଳା ମୋ ଭାଇର ମୋର କୋଉଠି ବି ସନ୍ତୁଳା କଲେ ଆମେ ଖାଉନା କାରଣ ଆମ ପସନ୍ଦ ଆସିବନି ମୋ ମମି ଜାଣିଚି ମୋ ମମି ର ଷ୍ଟାଇଲଟା ଆମେ କେହି ବି କରିପାରନ୍ତିନି ଆମେ କୋଉଠି ବି ଖାଉନା ଇଏ କରିକି।
ଏଇଟା ଆମ ଜେଜେମା ଯେତେବେଳେ ଆଗରୁ ଥିଲେ ଜେଜେମା ଚାଲିଗଲା ପରେ ସେମିତିଆ କରୁଚନ୍ତି କିନ୍ତୁ ସେଇ ଟେଷ୍ଟ ହିଁ ଆସୁନି।
ସେଇଟେଷ୍ଟ ସେଇଭଳିଆ ଏବେ ଆମକୁ ଏବେ ଏବେ ହାଇବ୍ରିଡ ଭଳିଆ ଆସୁଚି। ମାନେ ଖାଲି ଏଇ ଗୋଟେ ଟାକ୍ସକି ମାଗିଥାନ୍ତା।
ତେଇ ଆମ ଜେଜେମା ମଟନ ରାନ୍ଧିବେ ଯେତେବେଳେ ଆସିଲେ। ସିଏ ମାନେ ଯେତେବେଳେ ଥିଲେ ବଞ୍ଚିଥିଲେ ଦୁଇ ହଜାର କୋଡିଏ ମସିହା କଥା କହୁଚି ଏକୋଇଶରେ ବାଇଶରେ ତ ଏକୋଇଶ ନା ବାଇଶରେ ସେ ଚାଲିଗଲେ ରାନ୍ଧିବେ। ମାନେ ସିଏ ଅଳ୍ପ ତେଲ ମସଲା ରେ ରାନ୍ଧିବେ କି ଟେଷ୍ଟ ଲାଗେ କିନ୍ତୁ ଏବେ ଏବେ ଅଧିକ ତେଲ ଅଧିକ ମସଲା ଢାଳିିକି କରା ହଉଚି କିନ୍ତୁ ସେ ଟେଷ୍ଟ ଆସୁନି।
ହଁ ହଉ ରଖୁଚି।
ହଁ ହଁ।